ହୁଁ। ମୁଁ ଏଥିରେ ଆଉ କରିପାରିବି?
ଏ
ମୁଁ ଏଥିରେ ଆଉ କେତେଟା କରିପାରିବି?
କୋଉଟା ଏଇଟା ତ ପ୍ର ଗୋଟିଏ ହେଲା ଯୋଉଟା ତମେ କରିଥିଲ।
ହଁ ହଁ ହଁ।
ତାପରେ ଆର ନମ୍ବର ଟା ଯୋଉଟା ମାନେ ମମିଙ୍କ ନମ୍ବର ତମେ ଦିଟା ଖଣ୍ଡେ ବୁଝେଇ କରିଛ।
ହୁଁ।
ଆଉ ଯେତେ ତମେ ତିନି ଆଉ ଦିଇଥର ସେଥିରେ ଦିଇଥର ହେଇଯିବ। ନହେଲେ ସାନ ଭାଇ ଅଛି ତା ନମ୍ବର ବେବି କଣ କର? ହେ ଗୋଟେ ହେଲ୍ପ ଦେଇଥିଲା ତମ ପାଖରେ ମୋର ଥିଲା ହେଲା।
କଣ?
ମୁଁ କହିଲେ ଗୋଟେ ହେଲ୍ପଟେ ଦରକାର ଥିଲା ମାନେ କିଛି ମାନେ ଡେଞ୍ଜରସ୍ ହେଲ୍ପ ମାଗୁନି।
ମାଗିଲେ କଣ ଲାଗେ ମୁଁ ଯୋଉଟା ଜାଣିଛି ସେଇଟା କରିଲେ କଣ କି?
ସପିଙ୍ଗ କର ନା ମୋ ପୁଅ ହଉଛି ଚାରି ବର୍ଷ ତମେ ମୋ ପୁଅ ଦେଖିଛ ଏ କେଡିକିଟେ? ସେ ଆଚ୍ୟୁଆଲି ମୋ ସାଙ୍ଗରେ ସ୍କୁଟିରେ
ମୁଁ ପୁଅ କୁ କୋଉଠି ଦେଖିଛି?
ଦେଖିନ ନା ହଉ ତ ସେ ଚାରି ବର୍ଷ ଛୋଟିଆଟେ ହେଲା ଏ ଯୋଉ ଗୋଟେ ବେଲ୍ଟ ଆସେନି ମାନେ ଯେ ମ ଯୋଉ ଫାଦର ମାନେ ପିନ୍ଧିଥିବେ ଆଉ ଉ ଯେମତି ପିଲାକୁ ବି ସେଟା ଲଗେଇ ଦେଇକି ଗାଡି ବାଇକରେ ବସେଇ ପାରିବେ।
ହୁଁ।
ସେମିତିକା ବେଲ୍ଟ ଟିକେ ମାନେ ତୁମେ ଫ୍ରି ଥିବ ମୁଁ ଏବେକା କଥା କହୁନି ହେଲା ରାତିରେ ଗୋଟେ ଦିଟା ତୁମେ ସେ ସପିଙ୍ଗ ସାଇଟ୍ ରୁ ଖାଲି ସର୍ଚ୍ଚ କରିିକ ମୋତେ ଲିଙ୍କଟା ପଠାଇବ ତ। ମୁବି ଖୁ ମୁଁ ବି ଖୋଜୁଛି।
ସେଇଟା ସମସ୍ତେ ମିଳିଯାଏ ବାଙ୍ଗାଲୋରରେ କିଣିକି ଛୁଆଙ୍କୁ ୟୂଜ୍ କରନ୍ତି ତ କଣ ଦରକାର କଣ?
ସେଥିପାଇଁ ହଉଛି ମଣ୍ଡେ ଠୁ ମୋ ସାଙ୍ଗେ ସ୍କୁଲ ଯିବ ନା ସକାଳୁ
ହୁଁ।
ତ ସିଏ ଏତେ ବଡ଼ ଆଗରେ ତ ବସିବାର ଜାଗା ନାହିଁ ତ ମୋ ପଛରେ ସିଏ ମୋତେ ଡର ଲାଗୁଛି ତାକୁ ନେବା ପାଇଁ ଆଉ ତା ମାଆ କଣ ତାକୁ କଣ ସବୁଦିନ ସକାଳେ ତା ମାଆକୁ ବସେଇକି ନେବି ବସେଇକି ନେଲେ ପୁଣି ତାକୁ ଆଣିକି ଛାଡ଼ିବାକୁ ବି ପଡ଼ିବ ମୁଁ ଚାହୁଁଛି ସେ ବେଲ୍ଟକୁ ଲଗେଇଦେଇକି ତାକୁ ପଛରେ ବସାଇ ଦିଅନ୍ତି।
ହୁଁ ହୁଁ ହୁଁ ଗାଡିରେ ସେମିତି ନୁହଁ ପା।
ତମେ ପା ଆଉ ଗୋଟେ ସ୍କୁଟି ଅଛି।
ସେଇଟା ମୁଁ ସାର୍ ମାନେ ଯେଉଁ ଗ୍ୟାରେଜକୁ ପଠେଇନି ପଠେଇବି ତାକୁ ଟ କରିକି ନେବାକୁ ପଡ଼ିବ ସେ ମାନେ ଷ୍ଟାର୍ଟ ହିଁ ନଉନି।
ଲିମା ଗାଡି ରେ ଛାଡି ପାରିବନି ନା ତମକୁ ଭଲ ଲଗେନୀ?
ତାକୁ ଆସେନି
ନା ନା ସେ ସ୍କୁଟି ଚଲେଇ ପାରିବ ନା?
ନା ସେ ଶିକିନି।
ସବୁଠୁ ବେଟର ତାକୁ ହିଁ ଶିଖେଇଦିଅ।
ସେଟା କଣ ଟାଇପ ମାଇନେ ମାରିବ କିଡସ ବେଲଟ୍।
ନା ନା ସବୁଠୁ ବେଟ ଏଇ ଯୋଉ ବେଲ୍ଟଟା ଭାବିଛ ଏଟା କିଣେଇ ତାକୁ ଉଁ ଛାଡିଦବ ପୁଣି ଗଲାବେଳକୁ କେମିତି ଯିବ।
ଗଲା ବେଳକୁ ତ ମ-ମମି ଆସିକି ତାକୁ ନେଇଯିବ। ନହେଲେ ମୁଁ ନେଇକି ତାକୁ ଛାଡ଼ି ଦେଇକି ଆସିିବି। ମୁଁ ନେଇକି ତାକୁ ଛାଡ଼ିଦେଇକି ଆସିବି ଆ ଥାଉ ମତେ ମୁଁ ପାଇଗଲି ଏଟା ଆପଣ ସେଫଟି ବେଲଟ୍। ଆ ଏଇଥିରୁ ଗୋଟେ ମଗେଇଦେବି ଆଉ। ହୁଁ।
ଏଇଟା ଆଗୁରୁ ମଗେଇବାର ନଥିଲା।
ଭୁଲିଯାଇଥିଲି।
ସେ ଛୁଆଟା କାଲି ଆସିବ ସେ ସ୍କୁଲ୍ କେମତି ଯିବ ଏବେ।
ହଁ ଗୋଟେ ଦିଇ ଦିନ ଆଡ଼ଜଷ୍ଟ କରିଦବ ଆଜି ଏବେ ମଗେଇଦେଲେ ସେ ପଳେଇ ଆସିବ ଦିଇ ତିନି ଦିନ ଭିତରେ।
କୋଉଥୁରୁ କିଣଚ?
ଫ୍ଲିପକାର୍ଟ।
ତ ସେ ହେତ ଟାଇମ ଲାଗିବ ଆମାଜନରେ।
ଆମାଜନ ଅଛି ଦେଖୁଚି।
ଆମାଜନରେ ପ୍ରାଇମ ମେମ୍ବର ଅଛ?
ନା ନା ପ୍ରାଇମ ଥିଲି ମଝିରେ ଯେତେବେଳେ ଆମାଜନ୍ ପ୍ରାଇମଟାକୁ ଦେଖୁଥିଲି ସେଇ ଯୋଉ ଭିଡ଼ିଓଗୁଡ଼ା ମୁଭି ତାପରେ ଆଉ ପ୍ରାଇମ୍।
ଆମାଜନରେ ଦେଖିବ କେତେ ପଡୁଚି କେତେ
ସବୁ ସେ ସେଇ ଥ୍ରୀ ଫିପଟି ହୁଁ ସେ ଦେଲିଭରି ତ ଲେଖିବା ଗୋଟ ଯୋଉ ଦିନ
ସେ କଥା ନୁୁହେଁ ଯେ ପ୍ରାଇମ ମେମ୍ବର ଥାନ୍ତି ତାଙ୍କୁ ଜଲଦି ଆସେ ନା।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
ସେ ଫ୍ଲିପକାର୍ଟ ପା ଲେଟ୍ କରିବ। ତମେ ତାକୁ ଏଇନେ ଆଣିଚ ଗାଡିଟା ପୁରା ଅଲଗା ନା ସେ ଛୋଟ ପିଲାଟା ବସିବ କେମତି?
ନା ସେ ତା ଅଜା ହରିକାଙ୍କ ସାଙ୍ଗରେ ମୋର ତା ମାମୁ ହରିକାଙ୍କ ସାଙ୍ଗରେ ପଛରେ ତାଙ୍କୁ ଧରିକି ବସିକି ପଳାଏ କିନ୍ତୁ ମତେ କାଇଁ ଡରଲାଗେ ଜାଣିଚନା।
ନା ନା ଜମା ନୁହଁ ନର୍ସରୀ ଶି କେତେ ବଡ ହେଇଚି ତା ବୋଲି ପଛରେ ବସିବ ପିଲା ୟୁ କେଜି ହେଲା ୟୁକେଜି ବି ନାଇଁ ଯଦି ତମକୁ ଲାଗୁଚି ପିଲାଟା ସେମିତି ଷ୍ଟ୍ରଙ୍ଗ ଅଛି ଜାଣିପାର
ଉଁ ନା ନା ସିଏ ଏକେତ ଛୋଟ ତାପରେ ମୋ ଗାଡ଼ି ଜର୍କ ମାରୁଚି ବୋହୁତ।
ତାପରେ ହେଲା ଆଉ ଗୋଟେ କଥା ଗାଡି ପୁରା ଅଲଗା।
କାଲି ହିଁ କାଲି କାଲି କାଲି ନା ପଅରଦିନ ପଅରଦିନ ପ୍ରଶାନ୍ତ ଗଳି ପଡ଼ିଥାନ୍ତା।
ସେ ଗାଡିଟା ପା ସେଇଆ ମୁଁ ତ ଭାବୁଚି ଲିମା ଯେତେଳେ ଶାଢୀ ପିନ୍ଧୁ ପିନ୍ଧୁ ବସ ଆସିବ।
ଭୋକରେ ମୋ ପେଟ ଜଳୁଥାଏ ମୁଁ ପ୍ରଶାନ୍ତକୁ ଡାକୁ ଡାକୁ ସେ ଖାଲି ସେଇ ଆଡମିସନ ଅ ରୁମ ପାଖରେ ହଲହଲ ହଲହଲ ହୋଉଥାଏ ମତେ ଏତେ ଇରିଟେଟ ଲାଗୁଥାଏ ମୁଁ ଆଉ ଡାକି ମାନେ ହେତୋଳୁକୁ ଦିଟା ଦଶ ବାଜିଲାଣି ମୁଁ କହିଲି ଭାଇ ଆସରେ ଭାଇ ଆସେ ଆସିଲା ଯେତେବେଳେ ସେ ବସିଚି ମୁଁ ମାନେ ମୋଡ଼ିଦେଲି ଯେ ତାଙ୍କ ଗୋଡ ଏମତି ହେଇଗଲା ଆ ଭାଇ ଭାଇ ଭାଇ ଭାଇ।
ସିଏ ଜାଣିନି ସେ ଖାଇନାହାନ୍ତି ବୋଲି?
ସିଏ ବି ଖାଇନହିଁ ଦି ଜଣଙ୍କୁ ଭୋକ ଲାଗୁଛି କିନ୍ତୁ ମେନ୍ ହଉଛି ମାନେ ସେତଟଳେ ମୋ ସାଙ୍ଗରେ ବାହାରିବ ସଙ୍ଗୀତ ସେଠି ସେଟାହ
ବୁଝିପାରିଲନି ମୁଁ ସେଇ କଥା କହିଲି ସିଏ ଗୋଟେ ପିଲା ତୁ ସକାଳେ ଏତେ ପ୍ରକାର ଖାଇକି ଆସୁଛି ପୁଣି ଟିଫିିନ ନେଇକି ଆସୁଛି। ତ ପୁଣି ଟିଫିିନ ରଖୁଛି ତାକୁ ଖାଉଛି ଏମାନେ ତ ତମେ ଦି ଜଣ ଖାଉନ ସେଇଟା ସେ ଜାଣିପାରୁନ
ସେଟା କଥା ନୁହେଁ ମୋ ସାଙ୍ଗ ରେ ବାହାରିବା ସଙ୍ଗୀତା ସେଥି ଛିଡ଼ା ହେଇ ଥିବା ହୁ ଯାଉଚ ନା ପୀବନା ଇଏ ତାକୁ ପୁଣି ମନେଇ କି ଆସିବ ନା ନାହିଁ। କି ମୁଁ ପିବିନି ଏୟା କରିବିନି ସେୟା କରିବିନି। କଣ ଭାଇ ମାନେ କମ ମଦୁଆ ନା ନାଳରେ ପଡ଼ିବୁ କାକୁ ଶୋଧୁଛୁ ଏଇ ଚଡ୍ ମୁଡ ଟା ଆଫ୍ ହେଇଗଲା। ମୌସୁମୀ ମ୍ୟାମ ନା
ହୁଁ ହୁଁ ହୁଁ। ବାହଲୋଚ ଥିଲାାନ ତାଙ୍କର ଟ କଣ ଥିଲାଲୋ ମ
ମୁଁ ଜାଣିନି ତ ମୋର ସମୟ ହିଁ ଡାକୁ ସେତେବେଳେ କଣ ଏତେ ନଲେଜ ଥିଲା।
ହୁଁ ସେଟା ତ ସାତ କେବେ ଦେଖାଉଛି ଫ୍ଲିପକାର୍ଟରେ ଡେଲିଭରି
ମୁଁ ଫ୍ଲିପକାର୍ଟରେ ଦେଖାଉଛି ସିକ୍ସ ଡେଜସ୍
ସେଇ ତ ଫ୍ଲିପକାର୍ଟ ଟାଇମ ନ
ଏଇଠି ଗୋଟେ ଅଛି ଫାଷ୍ଟ କ୍ରାଇନା କଣ ବେି ହଗ ନା ଏମିତି କଣେ ଅଛି। ସେ ଯୋଉ ଏଠି ରିଲାନ୍ସ ପାଖରେ ହଁ ହଁ ସେଠ ଆଜି ପରେେ ଇନିଂରେ କା ଯେଥିବ ସେଠିକ
ଆଗରୁ ମଗେଇଥାନ୍ତ ନା ମନେ କରିକି ନା।
ଆ ଦୁଇତିନ ଦିନ କଷ୍ଟ
ନା ପିଲା ସେମାନେ କଣ କି ଏବେ ଛୋଟ ପିଲା ନା ଧର ଗୋଟେ ଟ୍ରକ୍ ଆସିଲା କିଛି ଗୋଟେ ସେମତି ଗୋଟେ ଗାଡି ଆସିଲା ସେ ଫଟକି ବୁଲିଯିବେ।
ହଁ।
ମତେ ତ ଆମ ମୋ ନାନୀ ଆଉ ମୋ ସାନ ଭଉଣୀ ବହୁତ ଚିଡନ୍ତି ମୁଁ କାହିଁକି ସବୁବେଳେ କହିବେ ତୁ ଏକ୍ସଟ୍ରା କନସିସ ପାଇଁ ହଇରାଣୁ ମୋତେ ଛୁଆଙ୍କୁ ମତେ ଭାରି ଡର ମୁଁ ଯମା ଛାଡି ପାରିବିନି। ମୋ ନାନୀ ଝିଅ ସେ ଛୋଟ ମୋ ନାନୀ ତାକୁ ଛାଡ଼ି ଦେଇେ ତାର ବୁଲିକି ଖଏ ମୁଁ କିନ୍ତୁ ସେ ଜିନିଷ କରିପାରିବିନି ମୁଁ ତା ପଛ ପଚ ଗୁରୁତି
ତମ ଖାଇବାରେ କଉଟା ମାନେ ବହୁତ ଭଲ ଲାଗେ ମାନେ ମାନେ ଲଞ୍ଚ ଡିନର କଥା କୁହୁନି ମାନେ ଏମିତି ବାହାରକୁ ଗଲେ କଣ କଙ୍କୁ ଖାଇବାକୁ ଇଚ୍ଛା
ମତେ ଯୋଉଟା ଭଲ ଲାଗେ ସେଇଟା ଦେହ ପାଇଁ ଭଲ ନୁହଁ ମୁଁ କିନ୍ତୁ ସେଟା ଖାଏନି କିନ୍ତୁ ମୋତେ ସବୁଠୁ ଭଲ ଲାଗେ ଆଇସ୍କ୍ରିମ୍ ଖାଇବାକୁ। କୋଲ୍ଡ ଡ୍ରିଙ୍କସ ପିଆକୁ ଚକୋଲେଟ୍ ମତେ ତ ବହୁ ବଢିଆ ଲାଗେ।
ଆଚ୍ଛା ଉ ହୁଁ।
ମତେ ସବୁ ଭଲ ଲାଗେ କିନ୍ତୁ ସେଟା ଦେହ ଖରାପ ପାଇ ମୁଁ ଖାଏନି କିନ୍ତୁ ମତେ ସବ ବହୁତ ଭଲ ଲାଗେ ମୁଁ ଖାଇକି ଟନି ଯେତେବେଳେ ଯାଇଥିଲାରୋ। ସେଇଠୁ ଫରେନ୍ ଚ ସେ ତ ଲୋକ ବାଙ୍ଗଲୋରରେ ତ ଫରେନ୍ ଚଲେଟ ମିଳୁନଥିଲା।
ଆଚ୍ଛା
ନା। ଫରେନ୍ ଚକୋଲେଟ୍ ଏ ମିଳୁନଥିଲା। କେବଳ ଏୟାରପୋର୍ଟରେ ସିଏ ବି ବହୁତ ତ ଭେରିଏସନ ଏତେ ନଥାଏ ଥାଏ। ତ ସେଥିପାଇଁ ସିଏ ଯେତେବେଳେ ଯାଇଥିଲା ତା ସାଙ୍ଗ ମାନଙ୍କଠୁ କେବେ କେବେ ଆଣେ ଯେତେବେଳେ ଇଏ ଯାଇ ଥିଲା ଗୋଟେ ପୁରା ଫୁଲ ବ୍ୟାଗ ରେ ବ୍ୟାକ୍ସ ଚକୋଲେଟ ଆଣିଥିଲା ମୁଁ କଣ କରିଥିଲି ସେ ଅଫିସ ପଳେଇଗଲା ମୁଁ ମୋର ପୁରା ଦିନ ଫୁଲ ଡେ ଚକୋଲେଟ ଖାଇକି ରହିଯାଇଛି। ରାତିରେ ଆସିଲା ବେଳକୁ ଯୋଉ ଷ୍ଟୋମାକେ ମୁଁ ମାନେ କଣ୍ଟ୍ରୋଲ କରିପାରେନି ସେଥିପାଇଁ ଖାଏନି।
ଚକୋଲେଟ ବହୁତ ଭଲ ଲ ବହୁତ ଭଲ ଲାଗେ ନା
ହଁ ସବୁ ମାନେ ସେଇଗୁଡା ମତେ ବହୁତ ଭଲ ଲାଗେ ଯୋଉଟା ଦେହ ପାଇଁ ଭଲ ନୁହଁ। କିନ୍ତୁ ମୁଁ ଖାଏନି। ମୁଁ ସେଇଗୁଡା ଖାଇକି ରହିଯିବି ମତେ କିଛି? ମାନେ ରାଇସ୍, ରୁଟି କିଛି ଦରକାର ନାହିଁ। ଚକଲେଟ, ଆଇସ୍କ୍ରିମ, କୋଲ୍ଡଡ୍ରିଂସ୍ ସେଗୁଡା ପିଇକି ମୁଁ ରହିଜ୍ ଆଉ ମିଲ୍କ ମତେ ବହୁତ ବଢିଆ ଲାଗେ।
ଶିଲ
ହୁଁ।
ମୋତେ ବି ଭଲ ଲାଗେ ମୋତେ କିନ୍ତୁ ନଟ୍ କାଉ ମିଲ୍ ମୋତେ କାଉ ମିଲ୍ ପସନ୍ଦହି
ହୁଁ କାଓ ମିଲ୍କ ମତେ ବଢିଆ ଲାଗେ।
ଆଚଛା
ଏଇଠି ଫଷ୍ଟକ୍ରାଇଡରେ ମିଳୁଥିବ ସେ ସବୁ ଜିନିଷ ପ୍ରାୟ ସେଠି ଆଭେଲେବଲୁ ଥାଏ।
ହୁଁ
ତାପରେ ବି ତାଙ୍କର ଏବେ କୋଉଠୁ ପଢଉ ବି ନାହାନ୍ତି ନା ସେମାନେ ଖେଳଉଥିବେ ଏବେ ତାକୁ ଆଡଜେଷ୍ଟ ହଉଥିବ ଟିକେ ତାପରେ ପଢେଇବେ। ସେ ସବୁ ଷ୍ଟୋରି ପ୍ରବଳ କହୁଥିବ ନା ପୁଅ?
ହଁ ମାନେ ପାଠ ଷ୍ଟୋରିନୁହେଁ ମାନେ ଫେକ୍ ଷ୍ଟୋରି ମୋର ପରିକା।
ଓହୋ।
ଜାଣିଛ ବାବା କାଟିଦିଅ କଟି
ହୁଁ।
ଭୁଲି ଦେ